ଜୟ ଜଗନ୍ନାଥ। କଣ କରୁଛ?
ହେ ମୁଁ ଟିକେ ଛାତ ଉପରେ ବୁଲୁଚି ଆଉ। କଣ ଖାଇଲେ?
ଇଏଁ ଆଜି ମାନେ ଫାଷ୍ଟ ଟାଇମ୍ ପାଇଁ ସେ ଯେଉଁ କଣ ମିକ୍ସ କଣ କହନ୍ତି ତ ସେଇଟା ଅଣ୍ଡା ଆଉ ଚିକେନ୍ ମିକ୍ସ ନୁଡ଼ୁଲ୍ସ ଖାଇଲି, ମସ୍ତ ଥିଲା ପୁରା ଟେଷ୍ଟ ଟା। ଏ ସମ୍ ପାଖରେ ଗୋଟେ ହୋଟେଲ ରେ।
ଆପଣ କଣ ସମ୍ ରେ ଜବ କରନ୍ତି କି? ହଁ, ହଁ। ଆପଣ ନ-ନର୍ସିଂ ଅଛନ୍ତି ନା କଣ? ଆପଣ ନର୍ସିଂ ଅଛନ୍ତି ନା? ଯହା ହଉ ନର୍ସ ହବା କେଡେ ବଡ ଭା ନର୍ସ ହବା କେଡେ ବଡ ଭାଗ୍ୟର କଥା, ଆପଣ ମାନେ ରୋଗୀ ମାନଙ୍କର ସେବା କରୁଛନ୍ତି। ଆଉ କହିବାକୁ ଗଲେ ଆପଣ ଭଗବାନ ସଦୃଶ।
ହଁ, କଣ କରିବା।
ହୁଁ।
ଆଉ କଣ କୁହ?
ପୁଅ ଙ୍କର ଲାଇଫ୍ ପୁରା ଅଲଗା ପ୍ରକାର, ଘର ଦୁଆର ପରିବାର ପିଲା ଛୁଆ, ତା ସହିତ ଫୁଣି ତା ସହିତ ପୁଣି ଆପଣ ଜବ୍ ବି ସମ୍ଭାଳୁଛନ୍ତି, ମାନିବାକୁ ପଡିବ ଆପଣଙ୍କୁ। କିନ୍ତୁ ନର୍ସିଂ ପ୍ରଫସ- ହ୍ୟାଲୋ। କିନ୍ତୁ ନର୍ସିଂ ପ୍ରଫେସନ ଟା ବହୁତ ଭଲ। ନସିଂ ପ ଫେସନ୍ ଟା ବହୁତ ଭଲ। ଆପଣ ବହୁତ ଭଲ। ଆପଣ ଯାହା ହଉ ମାନେ ଡକ୍ଟର ମାନେ ଯେତିକି କାମ କରନ୍ତି, ନ-ନର୍ସ ମାନେ ବହୁ କାମ କରନ୍ତି। ମାନେ ଡକ୍ଟର ଆସିବେ, ଡକ୍ଟର ତ ଆସିବେ ଗୋଟେ ଥର ଦେଖିଦେବେ ପେସେଣ୍ଟ କୁ ତାଙ୍କୁ ଚେକ୍ କରିଦେଇକି ପ ପଳେଇବେ କିନ୍ତୁ ନର୍ସିଂ ନର୍ସିଂ ଆସିବି ପୁରା ଫାଷ୍ଟ ଟୁ ଲାଷ୍ଟ ଯାଏଁ କଣ ମେଡ଼ିସିନ ଖାଇଲେ ସାଲାଇନ୍ ଲାଗିଲା କି ନାଇଁ ନାହିଁ? ବ୍ଲଡ ଲାଗିଲା କି ନାଇଁ? ପୁରା ସବୁ। ସବୁ ଦେଖିବାକୁ ପଡୁଥ ଆପଣଙ୍କୁ ନା?
ହଁ, ସବୁ କୁହନି କୁହନି ରାତି ଦିନରେ ମାନେ ଏତେ ଷ୍ଟ୍ରେସରେ ରହୁଚୁ ଯେ, କହିଲେ ନ ସରେ। ସେଥିରେ ପୁଣି ଇଏ ଡାକୁ ଥିବ, ମା ଏଇଟା ସରିଗଲା ମା ସେଇଟା ସରିଗଲା ଏମିତି ହେଲା ସେମିତି ହେଲା। ସବୁ କିଛି ମାନେ ଡ-ଡକ୍ଟର ସେଟା ଆସ- ଆସିବେ ଚିଲେଇ ଦେଇ ପଳେଇବେ ତାପରେ ପେସେଣ୍ଟ ମାନେ ଚିଲେଇ ପଳେଇବେ, ସେଇଆ ଆଉ।
ନାଇଁ ଭଗବାନଙ୍କର ଆପଣ ହଉଛନ୍ତି ଗୋଟେ, ର ତୁଳନୀୟ କହିବାକୁ ଗଲେ ସିଏ ଗୋଟେ ତିଆରି କରିଛନ୍ତି ଆପଣ ମାନଙ୍କୁ ସେତିକି ଶକ୍ତି ଟି କି ଆପଣ ସବୁ ଜାଣି ପାରୁଛନ୍ତି ଏଇ ବିଷୟରେ, ଆଉ ସମସ୍ତଙ୍କୁ ହେଲ୍ପ ବି କରୁଛନ୍ତି। ସେଇଟା ହିଁ ବେଶୀ ଭଲ ଲାଗୁଛି।
ହଁ।
ଆଉ ଆପଣ ଘରେ କିଏ କିଏ ଅଛନ୍ତି?
ଘରେ କଣ, ମମି, ଭାଇ ଆଉ ମୁଁ ଦିଦି ଆଉ।
ଓହୋ। ଆପଣଙ୍କ ମା କଣ କରନ୍ତି?
ମମି ଅଛନ୍ତି ହାଉସ୍ ୱାଇଫ୍।
ଓହୋ। ନାଇଁ ଗୃହିଣୀ ହବା ବି ସହଜ କଥା ନୁହଁ। ରୋଷେଇ ବାସ କରିକି ଖାଇବାକୁ ଦବା ପିଲା ମାନଙ୍କର ସବୁ ଯତ୍ନ ନବା ମାନେ ସବୁ କାର୍ଯ୍ୟ କରିବା, ବହୁତ ମାନେ କଷ୍ଟକର।
ହଁ ସେଟା ତ ଠିକ କଥା।
ହୁଁ। ମା ମାନେ ତ ଜାଣିଛନ୍ତି ପିଲାମାନଙ୍କ ପାଇଁ କିଛି ବି କରିଦେବେ। ରାତି ଅଧରୁ ଉଠିକି ରୋଷେଇ ବାସ କରିବା ତାଙ୍କ ପ୍ୟାଣ୍ଟ ସାର୍ଟ ସବୁ ସଫା କ- ଆମେ- ଆ-ଝିଅ ମୁଁ ଜାଣିନି ଆପଣଙ୍କ ଏଜ କେତେ? ସରି ପ ଚାଲିବାଟା ବି ଭୁଲ କିନ୍ତୁ, ଆମେ ମୁଁ ମାନେ ବର୍ତ୍ତମାନ ଦେଖୁଛି ଭୁବନେଶ୍ଵର ଅଞ୍ଚଳରେ ବାପା ମାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି। ତାଙ୍କର ତାଙ୍କୁ ଲାଗୁଛି ଯେ ଯେମିତି ତାଙ୍କ କାମ କରିବା ତାଙ୍କୁ କଷ୍ଟକର। କିନ୍ତୁ ବାପା ମା ଯେତେବେଳେ ଜନ୍ମ ଦିଅନ୍ତି ସେ ତେବେଳେ ତ ସେତେବେଳେ ତ ସେମାନେ ଭାବନ୍ତିିନି ନା! ପିଲମାନଙ୍କୁ ନେଇକି କଉଠି ଗୋଟେ ଛାଡିଦଲେ ସେମାନେ ବଡ଼ ହେଇକି ଆସି ବେ, ତାଙ୍କ କାମ କରିବାକୁ ପଡିବନି। ଏମିତିଆ ଚିନ୍ତାଧାରା ଲୋକମାନଙ୍କର କାହିଁ ରହେ କେଜାଣି! ଯଦି ଏଇ ଚିନ୍ତାଧାରା ଟା ଉଠିଯିବ? ତାହେଲେ ଆମର ଯୋଉ ଆ ମାନେ କେତେ ବାପା ମା ଖୁସି ହେବେ, ତାଙ୍କ ନିଜ ପିଲାମାନଙ୍କ ପାଖରେ ଶେଷ ମୁହୂର୍ତ୍ତରେ ରହିବା ପାଇଁ। ସତ ନା ନାଇଁ?
ହଁ। ଠିକ କଥା। ଏବେ ଯୋଉ ଭଳିଆ ହଉଛି ଯେ ମାନେ କହିଲେ ନ ସରେ। ସେ ମାନେ କେତେ ମାନେ ବାପା ବାପା ମା ମାନେ କହି କହିବାକୁ, ଗଲେ ପୁଅ ଚାକିରି ବାକିରି କରିଥିବ ଫିର ଭି ସେମାନେ ସେ ସେ କୁ ଦେଖୁ ଦେଖିଲାକୁ ମା ଯାଇକି କୋଉ ହୋଟେଲ ଫୋଟେଲରେ ଖଟୁଛି କଣ? ଏମିତି ବି ବହୁତ ହଉଛି। ହେଲୋ।
ତା ପାଇଁ କା ନା ଗୋଟେ ଗୋଟେ ଭଲ ଭଲ ଏନଜିଓ ଗୁଡାକ ବି ଖୋଲିଛନ୍ତି। ହଁ ଆପଣଙ୍କ ଭଏସ ମତେ ଶୁଭା ଯାଉଛି। ଆପଣଙ୍କ ଭଏସ ମତେ ଶୁ ଆଉ ଗୋଟେ ଗୋଟେ ଏନଜିଓ ବି ଖୋଲା ହେଇଛି ବୃଦ୍ଧାଶ୍ରମରେ। ମାନେ ଯୋଉମାନେ ବି ଏନଜିଓ ଖୋଲଛନ୍ତି ସେମାନଙ୍କର ବି ମାନିବାକୁ ପଡିବ କେତ ଏତେ ଭଲ ମାନେ ବିଚାର ମାନେ ଏମାନେତ ରାସ୍ତା କଡରେ ବି ବସେଇ ଦବେ ବାପା ମାଙ୍କୁ ନେଇକି। ଆଉ ସେମାନଙ୍କୁ ମାନେ ପଡିବ! କୋଉ ନଈଁ ନାଳ କୋଉଠି ସୋଇବେ କୋଉଠି ଗଡୁଥିବେ! କୋଉଠି ଗୋଟେଇବ ଜରି। ମାନେ ଆଜିକାର ଡେଟ୍ ରେ ଯଦି ଆମେ ନ୍ୟୁଜ ଧର ଦେଖିବା? ତାହେଲେ କେବଳ କେବଳ ବାପା ମାଙ୍କୁ ନେଇକି ଛାଡି ଦେଇଛି। କିଏ କାହାକୁ ଠେଲିକି ମାରିଦେଲା। ମାନେ ଲୋକଙ୍କ ମନରେ କେତେ ହିଂସା ଗୋଟେ ଲୋକକୁ ମାରିବା ପାଇଁ ହଉ। କି କାହାକୁ ନିଚ୍ଚ ଦେଖେଇବା ପାଇଁ ହଉ? ଏମିତି ସବୁ।
ମାନେ ସେଇଟା ବି ସେ ଭାବିବା କଥା କି ସିଏ ବି କାହାର ଝିଅ କି ପୁଅ କି କଣ? ୟାର ବି କଣ ଭାଇ ଭଉଣୀ ଥିବ ଭଲ ମନ୍ଦ! କେହି କିଛି ଭାବୁ ବି ନାହାନ୍ତି ଏମିତି। ଏମିତି।
ହୁଁ। ଚାଲିଛି ଏମିତି। ସମାଜ ଏମିତି ଚାଲିଛି। ଭାରି ମାନେ ଦିନକୁ ଦିନ ଆମ ଛୋଟ ବେଳ ଥିଲା ବହୁତ ବଢିଆ। ଆମେ ସବୁ ରହୁ ଥିଲୁ ଘର ଲୋକ ମାନଙ୍କ ପାଖରେ ଘର ଲୋକଙ୍କ ସହିତ ଏବେ କିନ୍ତୁ ଏବେ କିନ୍ତୁ ଆମେ ଦେଖିବାକୁ ପାଉଛୁ ଯେ ସବୁ କେତେ ଚେଞ୍ଜ ଜ ହେଇଯାଇଛି। ମାନେ ଘର ଘର ସହିତ ରହିବା ବି ସ୍ୱପ୍ନ ହେଇଗଲାଣି! ସମସ୍ତେ ସେ ସେପାରେଟ ରହିବାକୁ ଖୁସି ଭାବୁଛନ୍ତି!
ହଁ।
ଆଉ? ଆରେ ହଁ! ତମେ ମତେ ସେଦିନ କଲ କରିକି ପଚାରୁଥିଲ ନା ସେ ଯୋଉ କଣ ତ ସେଟା ଯୋଉ ଆମର ଗୁଜୁରାଟ ର ଯୋଉ ଫେମସ କଣ ତ ସେଇଟା ଢୋକଲା କେମିତି ତିଆରି ହୁଏ?
ହଁ ହଁ। ଆକ୍ଚୁଆଲି ସେଇଟା ବି ମୁଁ ଦେଖୁଥିଲି। ଆ ଯୋଉ କଣ କହିଲ ଗୋଟେ ୟୁଟ୍ୟୁବ ରେ ଆସିଥିଲା ରେସିପି ସେଇଟା ଦେ ଖୁ ଥିଲି। କେମିତି ହୁଏ ଜାଣିଛନ୍ତି କି କହିଲେ?
ହଁ ହଁ ହଁ ହଁ। ଢୋକଲା ନା! ଆରେ ଦେଖ। ଯେମିତି ଆମର ଏଠି କହନ୍ତି ଓଡିଆରେ ପଖାଳ କହିଲେ ପୁରା ଫେମସ। ସେମିତି ଗୁଜୁରାଟ ରେ ନା ଢୋ ଢୋକ ଢୋକଲା ପୁରା ମାନେ ସେମାନେ ସକାଳୁ ସବୁ ଖାଆନ୍ତି। ଢୋକଲା ପୁରା ଫେମସ ଗୁଜୁରାଟରେ। ସେଠି ନା ମାନେ କଣ କହିଲ ଯେମିତି କେକ୍ ଆମର ତିଆରି ହୁଏ? ସେମିତି ନୁହଁ। ଟିକି ବେସନ ନିଆ ହବ କିଛି। ବେସନ ପରେ ବେସନ ତା ଦେହରେ ଦ ଅ ଲେମ୍ବୁ ଲେମ୍ବୁ କିଛି ପରିମାଣରେ ମିଶିବ ସୁଜି ଆଉ ବେସ୍ ସନ ଲେମ୍ବୁ ସୁଜ୍ ନାଇଁ ନାଇଁ ସୁଜି ସୁଜି। ସୁଜି ଯୋଉଟା ଉପମା ହୁଏ ଯେମତି ହଁ ହଁ ବେସନ, ସୁଜି। ତାପରେ ଟିକେ ଭି ର ଭିନେଗାର ହବ ଯଦି ଟିକେ ନାଇଁ ନାଇଁ ଲେମ୍ବୁ ଯଦି ପକେଇବେ ଭିନେଗାର କୁ ଟିକେ ସ୍କିପ୍ କରିଦେବେ ତାପରେ କଲର୍ ହବା ପାଇଁ ଟିକେ ୟେଲୋ କଲର୍ ତାକୁ ଦେବେ ଅ ତାପରେ କାଜୁ ଆଉ ଆପଣ ଯଦି ଚାହିଁବେ କିସମିସ୍ ବି ପକେଇ ପାରିବେ। ତାକୁ ନା ଗୋଟେ ମାନେ ବ୍ୟାଟର୍ ଟାଇପ୍ ର ଗୋଟେ ତିଆରି କରାହବ। ଯେମିତି କେକ୍ ଆମର ହଉଚି ସେମତି। ତାକୁ ତାପରେ ଗୋଟେ ତାକୁ ତାପରେ ଗୋଟେ ବେଲା ସାହାଯ୍ୟରେ ହଉ କି ଆପଣଙ୍କ ପାଖରେ ଯାହା ବି ଥିବ ତାକୁ ଯେମିତି କେକ୍ ତିଆରି ହୁଏ ତା ଭିତରେ ରଖିକି ତାକୁ ଷ୍ଟିମ ଦେଇଦେବେ ସିଏ ଗୋଟେ ହେଇଯିବ ଢୋକଲା ଟାଇପ ର। ତାକୁ ହେଇସାରିଲା ପରେ ଆଉ ଗୋଟେ ଚାନ୍ ଚାରୁ ପାଣି ଟାଇପ ର ହୁଏ ଯୋଉଥିରେ କି ମାନେ ପାଣିରେ ଆକଚୁଲି ଚିନି ରେ ଯୋଉ ଆମର ଶିରା ତିଆରି ହୁଏନି ସବୁ ଶିରା ପଡେ ଯୋଉ ଅ ମାନେ ଯେମିତି ମିଠା ତିଆରି ହେଇଗଲା ପରେ ସିନି ଶିରାରେ ପଡେ ସେମତି ଶିରା ଗୋଟେ ତିଆରିି କରିବେ ଆପଣ ଯୋଉଥିରେ କି ଫୁଟା ହବ।
ସୋରିଷ, କଞ୍ଚା ଲଙ୍କା ସୋରିଷ ଲଙ୍କା ଆଉ କାଜୁ ଭାଜି ଦେଇକି ସେଥିରେ ବି ଫୁଟେଇବେ ତାକୁ ନା ତା ଉପରେ ଭୃସଙ୍ଗ ପତ୍ର ଦେବେ ତା ଉପରେ ନା ତା ଉପରେ ତାକୁ ଗାର୍ନିସିଂ କରିବେ।
ବିଶ୍ଵାସ କରିବେନି ପୁରା ମାନେ ମାନେ ମର୍ଣିଂ ର ସେଟା ହଉଚି ଯେମିତି ତାଙ୍କର ସବୁଠୁ ହେଲଦି ଖାଇବା। ମର୍ଣିଂ ରେ ଯେ ତେ ଆପଣ ସିଜା ସିଜି ଉପରେ ଖାଆନ୍ତୁ। ହଁ ହଁ ମୁଁ ବନେଇଚି ଆପ୍ ଆପଣ ଯଦି ବି କହିବେ ମୁଁ ଆପଣଙ୍କୁ ପାର୍ସଲ ବି କରିଦେବି। ଆପଣଙ୍କ ପାଇଁ ନେ ଅ ମତେ ଆଡ୍ରେସ ଟା ଯେଦି ଆପଣଙ୍କ ଘରର ଦେବେ ଭୁବନେଶ୍ୱର ତ ରହୁଛନ୍ତି ନା। କୁଣ ମୁଁ ଆପଣଙ୍କୁ ପଠେଇଦେବି। ବହୁତ୍ ବଢିଆ ମାନେ ବହୁତ୍ ବଢିଆ ମାନେ କୁହନ୍ତି ଦେଖନ୍ତୁ ମାନେ କହ ଆମେ କହୁଛେ ନା ମାନେ ଆମ ଦେଶର ମାନେ ଆମ ବାହାର ଦେଶରେ ଦେଖୁଥିବେ। ସମସ୍ତେ ହାତ ଯୋଡିକି ନମସ୍କାର କରୁଚନ୍ତି କାରଣ ଆମେ ଯଦି ଅନ୍ୟ ଜଣଙ୍କୁ ଶିଖଉଚେ ହାତ ଯୋଡିକି ନମସ୍କାର କରିବାଟା ହିଁ ସବୁଠୁ ଭଲ ମାନେ ମାନ୍ୟତା ବୋଲି ମାନା ଯାଏ।
ହ
ତାହାଲେ ଆମେ ବି ସେଇ ଆମେ ବି ଯଦି ସେମିତି ରାଜ୍ୟ କେତେଟା ରାଜ୍ୟର ଜିନିଷ ବି ଯଦି ଆମେ ନିଜେ ଆପଣେଇବା ସେମାନେ ବି ତ ଖୁସି ହେବେ ନା। ତା ବୋଲି ନୁହଁ ଯେ ଆମ ଅନ୍ୟ ନିଜ ଓଡିଶାର ଦେଶରା ଆ ଓଡିଶା ରାଜ୍ୟର ଜିନିଷ ଗୁଡାକୁ ଭୁଲିଯିବା ଆମ ଜିନିଷ ଆମେ ମନେ ରଖିକି ତାଙ୍କଠୁ ବି କିଛି ଶିଖିବା। ଆଉ ତାଙ୍କୁ ବି କହିବା ଆମଠୁ କିଛି ଶିଖନ୍ତୁ। ସିଏ ବି ଶିଖିବେ। ଯାହା ଫଳରେ କି ଯାହା ଫଳରେ କି ମାନେ କଣ କୁହନ୍ତି ମାନେ ସେମାନେ ବି ଖୁସି ହେବେ ଆମେ ବି ଖୁସି। ଯାଅଉ ଆମକୁ ନୂଆ ଜିନିଷ ଖାଇବାକୁ ଭଲ ଲାଗିବ। ତା ବିଷୟରେ ଜାଣିବାକୁ ଭଲ ଲାଗିବ। ଏମତି ଆଉ।
ହଁ। ଏକ୍ଚୁଲି ବି ଏ ସବୁ ଭଲ ବି ଇଏରେ ଗଲ।
ହୁଁ। ବଢିଆ ଲାଗ ମାନେ ମାନେ ଭଲ ମାନେ କଣ କୁହନ୍ତି କହିଲେ ଯେମତି ଯେମତି ଆମେ ବସିକି ଗୋଟ୍ ମାନେ ଆମେ ଯେମିତି ରଥଯାତ୍ରା ଦେଖୁଚେ ସେମତି ଅଲଗା ଦ ଅଲଗାରେ ବି ଯୋଉ ମାନେ ରହୁଥିବେ ଆମ ଅ ଇଣ୍ଡିଆନ୍ସ ମାନେ ଅଲଗା ଅଲଗା ଦେଶରେ ହୁଅନ୍ତୁ କି ରାଜ୍ୟରେ ହୁଅନ୍ତୁ ସେମାନେ ବି ତ ବସି ର ତ ଯାତ୍ରା ଦେଖୁଥିବେ ତାଙ୍କ ସହିତ ବି ମିଶିକି ଯୋଉମାନେ ସବୁ ଓଡିଆ ମାନେ ରହୁଥିବେ ଆମର ସେ ବି ଓଡିଆ ହୁଅନ୍ତୁ କି ବିହାରୀ ହୁଅନ୍ତୁ କି ଗୁଜୁରାଟର ସେମାନେ ବି ହୁଅନ୍ତୁ। ସେମାନେ ବି ତ ଦେଖୁଥିବେ ନା ତାଙ୍କ ସହିତ କେତେ ଖୁସି ଲାଗୁଥିବ ସେମାନ ସେମାନଙ୍କୁ ଯାଆ ହଉନି ଆଉ ତ ସେମାନେ ଦେଖୁଚନ୍ତି।
ହ
ଯେମିତିକି ଗୋଟେ କଥା କହିବି ଆମ ଘର ପାଖରେ ନା ଜଣେ ଅଛନ୍ତି ଆଣ୍ଟି ତାଙ୍କର ନା ବିହାର ମାନେ ସେ ବିହାରର ହେଲା ତାଙ୍କର ଯେତେବେଳେ ବିହାରୀରେ ବିହାରରେ ଯାହା ଯାହା ବି ମାନେ ଖାଦ୍ୟ ହଉ କି ପୋଷାକ ହଉ କି ପର୍ବପର୍ବାଣୀ ହଉ ସେ ଯୋଉ ପାଳନ କରନ୍ତି ମତେ ନା ସାମିଲ କରନ୍ତି ଡାକନ୍ତି କହନ୍ତି ଆସ ଆସ ଦେଖିବ ଏଇଟା ଏମିତି ହୁ ସେମତି ହୁଏ ଆରେ ଖୁ ଖୁସି ଲାଗେ ଆଉ ଆମର ଯେତେବେଳେ ହୁଏ ମୁଁ ତାଙ୍କୁ ଆଣିକି ଆମ କିଛି ନହେଲେ ନ ରଥଯାତ୍ରା ଯୋଉ ଆମର କଣ ସେଇଟା ଜୟ ଜଗନ୍ନାଥ ଚ୍ୟାନେଲ ଲଗେଇ ଦେଇକି ତାଙ୍କୁ ଡାକିକି ବସାଏ ଆସ ଦେଖି ଦେଖିବ ଜୟ ଜଗନ୍ନାଥ ରେ ଆମ ଜଗନ୍ନାଥ କେତେ ସୁନ୍ଦର ଯାଉଛନ୍ତି ଆଉ ସେ ଦେଖିକି ପୁରା ଖୁସି ହେଇଯାନ୍ତି ଆଉ ସବୁ ପଚାରନ୍ତି ବି ଆମ ଓଡିଆ କଲଚର ବିଷୟରେ। କେମିତି ତାଙ୍କ ପାଖରେ ଯୋଉ ଗୋଟେ ଶୁଣିବାକୁ ମିଳେ ଛପନ ଭୋଗ ଗୋଟେ ହୁଏ ସେ ଛପନ ଭୋଗରେ କଣ କଣ ଭୋଗ କରାହୁଏ। ଆଉ ରଥଯାତ୍ରା କାହିଁକି ହୁଏ କଣ ପାଇଁ ରଥଯାତ୍ରା ହୁଏ। ମାନେ ଏ ସବୁ ଡିଟେଲସ ରେ ପଚାରନ୍ତି ମୁଁ ହଁ ହ୍ୟାଲୋ ଆପଣ ମୋ କଥା ଶୁଣି ପାରୁଛନ୍ତି ନା ନାଇଁ ମୁଁ ଆପଣଙ୍କୁ ଏତେ କଥା କହି ସାରିଲିଣି। ହଁ ନେଟୱାର୍କ ଅଛି ତ ହଁ ତ ସିଏ ନା ପୁରା ପୁରି ପଚାର ସିଏ ନା ସବୁ ପଚାରନ୍ତି ଆରେ ତମର କେମିତି ରଥଯାତ୍ରା କଣ ରଥଯାତ୍ରା କଣ କାଇଁ ଆମର ତ ଏତେ ଠାକୁର ଅଛନ୍ତି ତାଙ୍କର ତ କିଛି ଯାତ୍ରା ହଉନି ମୁଁ କହିଲି ଜାଣିଛନ୍ତି ରଥ ଯାତ୍ରା ଯେମିତି ଆମର ଯେମିତି ପୁରୀରେ ରଥ ମାନେ ଜଗନ୍ନାଥଙ୍କର ରଥଯାତ୍ରା ହୁଏ ସେମିତି ଭୁବନେଶ୍୍ୱରରେ ନା ମାନେ ରାଜାଙ୍କ ଭିତରେ ରାଜା କୁହନ୍ତି ଲିଙ୍ଗ ଭିତରେ ସେ ହଉଛନ୍ତି ଲିଙ୍ଗରାଜ ତାଙ୍କର ବି ଗୋଟେ ଜା ତ୍ରା ହୁଏ ଅ ତାଙ୍କୁ ନା ରୁକ୍ମଣୀ ରଥଯାତ୍ରା କୁହାଯାଏ। ହେଲା ମାନେ ବାବା ଲିଙ୍ଗରାଜ ଯାଆନ୍ତି ତାଙ୍କ ତାଙ୍କ ମାଉସୀଙ୍କ ଘରକୁ ବି ପୋଡପିଠା ଖାଇବାକୁ। ମାନେ କେତେ କେତେ ଜିନିଷ ଅଛି ଯୋଉଟା କି ମାନେ ମୁଁ ତାଙ୍କୁ ହୁଏ ସେ ମତେ କୁହନ୍ତି ମାନେ ଏଇଟା ଗୋଟେ ବହୁତ ବଢିଆ ଲାଗେଯେ ସେ ଅଲଗା ରାଜ୍ୟର ହେଇକି ବି ସେ ଆମ ଦେଶ ବି ଆମ ଆମ ଆମ କଲଚର୍ ବିଷୟରେ ସେ ଜାଣକୁ ବହୁତ ମାନେ ଇଣ୍ଟ୍ରେଷ୍ଟେଡ୍ ତ ବହୁତ ଖୁସି ଲାଗେ। ତ ଏମିତି ଆଉ ଆଉ ତମ ଆଉ ତମ ବିଷୟରେ କଣ ଗୋଟେ କୁହ।
ମୁଁ କଣ କହିବି ଏଇ ତ ଏଇସବୁ ଆଉ ଏଇ ଆମର ତ କଣ ହେଇଚି?
ତମେ ତ ପୁଣି ସେମିତି କାହା ସହିତ ମିଶଥିବ ନା ଯେମିତି କିି ଧରି ନିଆ ଯାଉ ଅଲଗା ଅଲଗା ସାଙ୍ଗ ହୁଅନ୍ତୁ ବାଲେଶ୍୍ୱର ହୁଅନ୍ତୁ
ଆଏ ମୋର ସେମିତି ଗୋଟେ ନା ବେଙ୍ଗଲୀ ହଁ ବେଙ୍ଗଲୀ ସାଙ୍ଗ ଗୋଟେ ଥିଲା। ଆକ୍ଚୁଆଲି ଆମେ କଣ ନା ମୁଁ ପ୍ଲସ୍ ଥ୍ରୀ କଲା ଟାଇମରେ ଗୋଟେ ବେଙ୍ଗଲୀ ଫ୍ରେଣ୍ଡ ଥିଲା କି ହେଲା କି ମାନେ ଆମ ଖାଇ ଖାଇବା ଆଉ ତାଙ୍କ ଖାଇବା ଭିତରେ ନା ବହୁତ ଡିଫରେଣ୍ଟ ବହୁତ ମାନେ ତାଙ୍କ କଥାବାର୍ତ୍ତା ଚାଲିଚଳଣ ରେ ଖାଇବା ପିଇବାରେ ମିଶିବାରେ ବହୁତ ଡିଫରେଣ୍ଟ ମାନେ ତା
ହୁଁ।
ତାଙ୍କର ଯଦି ଗୋଟେ ମାନେ ରେସିପି ନା କହୁଛି ମାନେ ଲାଇକ୍ ତ ଆମର ଶାଗ ଭଜା ଆମେ ଯୋଉ ଓଡିଆରେ କହୁଛୁ ଶାଗ ଭଜା ଯୋଉ ଆମେ କରୁଛୁ ନ ନରମାଲି ଆମର କଣ ହଳଦୀ ପଡକି କି ନାଇଁ ତାଙ୍କର ପୁରା କେମିତି ହବ ଏମିତି ମୁ ଯା ହୁଏ। କିନ୍ତୁ ଆମର ସେମିତି କିଛି କିଛି ତାପରେ ଲୁଣ ପକେଇଦବା ଦେନ୍ ବଘାରି ଦବା କି କଣ ଏମିତି ହୁଏ କିନ୍ତୁ ତା ତାଙ୍କର ପୁରା ଅଲଗା। ସୁପିରମେନ୍ ଆଉ ଜାଣିଛ ନା ତାଙ୍କର ଗୋଟେ ମାନେ ଗୋଟେ ଫେଷ୍ଟିଭାଲ ଅଛି କଣ ଜମାଇ ଆକ୍ଚୁଆଲି କଣ ସିକ୍ସଟି ଫୋର୍ ମାନେ ସିକ୍ସଟି ଫୋର୍ ଆଇଟମ୍ କରାଯାଏ ଆଉ ଜ ଜ୍ୱାଇଁଙ୍କୁ ଦିଆଯାଏ ମାନେ ଖାଇବା ପାଇଁ ଯେତେ ଜ୍ୱାଇଁ ଆସିବେ ଘରକୁ ସିକ୍ସଟି ଫୋର ର ମାନେ ଆଇଟମ କରାହବ ତାଙ୍କ ପାଇଁ ପୁରା। ଆରେ ମୁଁ ଗୋଟେ ଭିଡିଓ ପଠେଇବି ଦେଖିବ ଏତେ ବଢିଆ ଲା ସେ ଟାକୁ ଦେଖିନି ଖାସ ମୁଁ ସେ ଜାଗାରେ ଥାଆନ୍ତି କି। ମାନେ ବହୁତ ବଢ଼ିଆ ଲାଗେ ମାନେ ସେ ଯେତବେଳେ ଜ୍ୱାଇଁ ଆସିଥିବ ଘରକୁ ଯେତେବେଳେ ବି ହଉ ହଁ ସେ ମାନେ ଯେତେବେଳେ ବି ଜ୍ୱାଇଁ ଘରକୁ ଆସିବ ଆମେ କଣ ନର୍ମାଲି